ହାଲ?
ହାଲ?
ଅ ହଁ କୁହ।
ହାଲୋ?
ଶୁଭୁଚି?
ହଁ।
ହଁ କୁହ।
ହାଲୋ?
କଁ କରୁଚ? ହଁ କରିବୁ ଆଉ ଏଇଠି ଆସିଥିଲୁ ଟିକେ ସାଙ୍ଗ ମାନ ବାହାରକୁ ବୁଲିବା ପାଇଁ ଆଉ କଉଠିକି ବା? ଉଁ କଉଠି କି?
ଆମେ ଆସିଥିଲୁ ଏଇଠି ଟିକେ ଅ ତାଙ୍କର ଯ ଜ୍ଞ ହଉଚି ତାଙ୍କ ମାମୁଁ ଘର ସାଇଡରେ ଗୋଟେ ମ ହନୁମାନଙ୍କ ମନ୍ଦିର ଅଛି ସେଇଠି ଯଜ୍ଞ ହଉଚି ସେଇଠି ଆସିଚୁ ଆଉ।
ହଁ ହଁ ଆଉ ମଜାମସ୍ତି ଚାଲିଚି?
ହଁ।
ହଁ।
ଏଇଟି ମନ୍ଦିର ପାଖରେ ଅଛୁ ମନ୍ଦାମନ୍ଦି ହଉଚି ଆଉ।
ଆଉ ତମେ ମୁଁ ଏଇ ଶୋଇଥିଲି ଉଠିଲି ଆଉ।
ଓ ହୋ
ହଥିଲ ଖାଇ ପିଇ ସାରିଲାଣି ହଁ ହଁ ତମେ ଖାଇ ହଁ ତମେ ଖାଇସାରିଲଣି?
ହଁ ଏଇଠି ଯଜ୍ଞ ପାଖରେ ଖାଇଥିଲୁ ହେଇଥିଲା କଣ କହିଲ ଅରୁଆ ଭାତ ଡାଲମା ଆଉ ସେ ଯୋଉ କଣ ଶାଗରେ ହଏ ଗୋଟେ କଣ ସୁପ୍ତ କୁହନ୍ତି ତାକୁ
ହଁ
ହଁ ସେଇଟା ଆଉ ବଟର ପନିର ହେଇଥିଲା ଖଟା ଖିରି ଆଉ
ଠାକୁରଙ୍କ ପ୍ରସାଦ ମାନେ ଭଲ ହିଁ ଥିବ। ହଁ ଠାକୁରଙ୍କ ପ୍ରସ୍ତୁତ ସେ ଯୋଉ ଘ ଘର ଖାଇବା ଠାରୁ ଦେଖାଇବା ଟା ବହୁତ ଟେଷ୍ଟ ଥାଏ ହଁ
ଆଉ ତମର ଆଜି
ଆଉ ତମର ଆଜି କଣ ରୋଷେଇ ହେଇଥିଲା ଆମର ଆଜି ହେ ଲା ଭାତ ଡାଲି କହିଲି ଭାତ
ହଁ
ହ୍ୟାଲୋ
ହଁ ହଁ କୁହ।
ହଁ ହଁ କୁହ ହଁ ଭାତ ଡାଲି ସଜନା ଛୁଇଁ ଆଳୁ ଭଜା ତାପରେ ଶାଗ ଭଜା ଏମିତି ଆଉ
ହୁଁ ହୁଁ ଓହୋ। ହେଲେ ଭଲ ଆଉ ଆଜି ତ ଗୁରୁବାର ନା
ଗୁରୁବାରେ ନା ହଁ।
ତ ସାଧା ଉପରେ ଆଉ
ସାଧା ଉପରେ ଆଉ ହଁ ତମକୁ ସାଧା ଖାଦ୍ୟ ଭଲ ଲାଗେ ନା ଆମିଷ ଖାଦ୍ୟ
ଉୁଁ ମତେ ତ ସାଧା ଖାଇବା ହିଁ ଭଲ ଲାଗେ ଆମିଷ ତ ଭଲ ଲାଗେନି।
ଭଲ ଲାଗେନି ହଁ ହଁ। କଣ ସବୁ ଭଲ ଲାଗେ? ହୁଁ ଉଁ ମୁଁ କହିଲି କଣ ଖାଇବାକୁ ଭଲ ଲାଗେ?
ମାନେ ଏଇ
ମାନେ ଏଇ ସାଧା ଉପରେ ହଁ
ଆ ସାଧା ଉପରେ ତ ମୋତେ ପନିରଟା ବହୁତ ପସନ୍ଦ ଆଉ ସୋୟାବିନ୍
ସୋୟବୀନ ବଡି
ସିଏ ବହୁତ ଭଲ ଲାଗେ
ଭଲ ଲାଗେ
ଆଉ ପରିବା ପତ୍ର ଭିତରେ ଆଳୁ ଆଉ କିଛି ନାହିଁ ଆଉ କୋଉ ପରିବା ମୁଁ ବେଶୀ ଖାଏନି
କଣ ପାଇଁ
କିଶ ହଁ ମତେ ପରିବା ଟିକେ ଭଲ ଲାଗେନି
ଆଚ୍ଛା ଆଉ ଆମିଷରେ
ଆମିଷ ମୁଁ ଆଇଁଷ ଖାଏନି
ଓହୋ ପୁରା ଭେଜିଟେରିୟାନ୍
ଅ ହଁ ଯଦି ବାଇଚାନ୍ସ ମାନେ ମୁଁ କେବେ କଣ କହିଲ ଚି - ଚିକେନ୍ ଟିକେ ଖାଇଛି ମାନେ ଏତେ ନୁହେଁ। ଏମିତି ଜଷ୍ଟ, ନହେଲେ ମୁଁ ଆଉ କିଛି ଖାଏନି ମାଛ ଫାଛ ମୁଁ ଖାଏନି।
ଆଚ୍ଛା ଆଚ୍ଛା।
ହୁଁ ଆଉ କଣ ଆଉ ତମକୁ ଆଇଁଷ ଭଲ ଲାଗେ ନାଁ ନନ୍ ମାନେ ପୁରା ଭେଜିଟେରିୟାନ ତମେ।
ନା ନା ଆମିଷ ଖାଏ ନା। ଖାଅ ଭଲ ଲାଗେ ତମକୁ ହଁ ସେମିତି ଆଉ।
ହଁ ସବୁଥିରେ କୌଣସି ଭିଟାମିନ୍ ଅଛି। ପ୍ରୋ ପ୍ରୋଟିନ୍ ଅଛି, କିନ୍ତୁ ମତେ ଭଲ ଲାଗେନି ଆଉ। ଆଇଁଷ ଖାଇବା କଥା, ଏହା ନୁହେଁ ଯେ ଖାଇବା କଥା ନୁହେଁ।
ହଁ ସବୁଥିରେ ତ ପ୍ରୋଟିନ ଅଛି, ହୁଁ।
ଅ ହଁ। ଆଉ କଣ ସବୁ ପ୍ଲାନିଂ ଏବେ କଣ କୁଆଡେ ବୁଲାବୁଲି ପାଇଁ ପ୍ଲାନିଂ ନାହିଁ।
ଏବେ ତ ବର୍ଷା ଦିନ ଆସିଲା ବର୍ଷା ଦିନରେ କିଏ ବୁଲିବାକୁ ଯିବ ଯେ।
ଉଁ ହୁଁ
ଶୀତ ଦିନରେ ସମସ୍ତେ ବୁଲିବାକୁ ଯାଆନ୍ତି।
ହଁ।
ଆଉ ହଉଛି ଏବେ ତ ରଥଯାତ୍ରା ଆସୁଛି।
ହଁ, ଯିବ ପୁରୀ?
ରଥଯାତ୍ରାରେ ଏତେ ଭିଡ଼ରେ କିଏ ପୁରୀ ଯିବ?
ରଥଯାତ୍ରାରେ ଯିବନି ନା।
ନା ନା ତମର ସେମିତି କିଛି ପ୍ଲାନିଂ ଅଛି।
ହଁ ପୁରୀ ଯିବା ପାଇଁ ଅଛି। ରଥ ଯାତ୍ରାରେ ପ୍ରୋଗ୍ରାମ ଅଛି ଯିବା ପାଇଁ ମାନେ ଆମର ସବୁ ସାଙ୍ଗ ପିଲା ଯିବାର ଅଛି।
ଆଚ୍ଛା। ଆଗରୁ କଲେଜ ସାଙ୍ଗ। ମୁଁ କହିଲି ଆଗରୁ କେବେ ଯାଇଥିଲ।
ନା ନା ନା କେବେ ବି ଯାଇନୁ ଏଇ କଲେଜ ସାଙ୍ଗ ମାନେ ମାନେ ଆଠ ଦଶ ଜଣ ସେମାନେ କହିଛନ୍ତି କି ଯିବା ଆଉ ଅ ମାନେ ଦର୍ଶନ କରିବା ଇଏ କରିବା ସିଏ କରିବା ଆସିବା ଆଉ।
ଆଚ୍ଛା ଆଚ୍ଛା। କେବେ ଦେଖିନୁ ତାପରେ ସେ ତାଙ୍କର ବି
ଚାରି ପାଞ୍ଚ ଜଣ ଜମା ଦେଖି ନାହାନ୍ତି ଦି ତିନି ଜଣ ଦେଖିଛନ୍ତି କିନ୍ତୁ ଆଉ ଚାରି ପାଞ୍ଚ ଜଣ ଆମେ ଅଛୁ
ଆମେ ଜାଣିନୁ ମାନେ ରଥଯାତ୍ରା କେମିତି କଣ ହୁଏ କଣ ନାହିଁ ଜାଣିନୁ। ହଁ ଏବେ ତ ମୋବ ମୋବାଇଲ୍ ଟିଭି ହେଇଗଲାଣି ଘରେ ବସିକି ସମସ୍ତେ ଦେଖିପାରୁଛନ୍ତି। ହଁ ଦେଖି ପାରୁଛନ୍ତି, କିନ୍ତୁ ସେଠିକି ଯାଇ ସେଠି ଜଗାକୁ ଦେଖିବା ତାର ଗୋଟେ ଅଲଗା ଅନୁଭୂତି। ହଁ ରଥରେ ଠାକୁରଙ୍କୁ ଦେଖିବା ଆଉ କୁହନ୍ତି କି ରଥ ଦଉଡି ଛୁଇଁଲେ ବା ଟାଣିଲେ ବହୁତ ପୁଣ୍ୟ ମିଳିଥାଏ।
ହଁ।
କିନ୍ତୁ ଯେହେତୁ ଭିଡ଼ ଟିକେ ଅଧିକା ସେଥିପାଇଁ ଲୋକ ଟିକେ ଡରନ୍ତି। ହଁ ବହୁତ ହି ଭିଡ ହୁଏ। ସେଇ ତ ଡର ଲାଗୁଛି, ମାନେ କେବେ ବି ଯାଇନି ମୁଁ ବି ଫିଲ୍ କରି ଯୋଉ ଖରା ହୁଏ ପ୍ରବଳ ତାପରେ ପାଦ ଚାଲି ହୁଏନି। ହଁ ଖାଲି ପାଦରେ ଚାଲିଲା ବେଳକୁ ହଁ। ଆଉ ବାହୁ ଯିବା ପାଇଁ ହଁ ମୁଁ କହିଲି ବାହୁଡାରେ କେବେ ଯାଇଛ
ନାଇଁ ନାଇଁ ମୁଁ ଟୋଟାଲି ଯାଇନି ମାନେ ମୁଁ ତମେ ବିଶ୍ଵାସ କରିବିନି ମୁଁ ପୁରୀ ମୁ ମୋଟେ ଥରେ ଯାଇଛି। ମୋ ଲାଇଫ ରେ ମୁଁ ଥରେ କେବେ ଯାଇଛି ସେ ପୁଣି ମାନେ ମୁଁ ଯେତେବେଳେ ଛୋଟଟେ ହେଇଥିଲି ସେତେବେଳେ ପୁରୀ ଯାଇ ଥିଲି ଆଉ ମୁଁ ଆଉ ଯାଇନି ପୁରୀ।
ଆଚ୍ଛା ଆଚ୍ଛା କଣ ପୁରୀ ତମ ଘରଠାରୁ ଦୂର ବାଟ କି।
ହଁ ବହୁତ ଦୂର ଦୁ ଦୂର ବୋଲି ଦେଢଶହ କିଲୋମିଟର ପାଖାପାଖି ହବ। ଦେଢ଼ଶ କି ଅଧିକ
ଆଚ୍ଛା ଆଚ୍ଛା। ହଁ କାଳିଆ ଡୋରି ନ ଲାଗିଲେ ବି ତା ପାଖରୁ କିଏ ଯିବ ଯେ। କେହି ବି ଯାଇପାରିବନି ତାଙ୍କ ପାଖରେ ପଇସା ଥାଉ କି ନଥାଉ ସେ ଅଲଗା କଥା ତାଙ୍କ ନଟୁ ନ ଲାଗିବା ଯାଏ ତମେ ଯାଇପାରିବନି। ତମେ ସେଇ ପୁରୀ ଯାଅ ପଛେ କାମରେ ଯାଇଥାଉ ଯଦି ତାଙ୍କ ଡୋରି ନ ଲାଗେ ତମେ ତାଙ୍କୁ ଦର୍ଶନ ବି କରିପାରିବନି କରିପାରିବନି ହ
କଥା କହିଲ।
ସେଇଟା ହଉଛି କଥା ଆଉ।
ହୁଁ। ସେ ଭାବିଛୁ ଯିବୁ ରୁହାରି ସେଠିିକରିବୁ ମାନେ ଆ ବୁକିଙ୍ଗ ଫୁକିଙ୍ଗ ମାନେ ହୋଟେଲ ଫୋଟେଲ ବୁ କକିଂ କରିବୁ ରହିବୁ ପୂର୍ବରୁ ଦି ଦିନ ପୂର୍ବରୁ ଯିବାର ଅଛି ଆଉ ବୁଲାବୁଲି କରିବୁ ଟିକେ।
ହଁ ଦି ତିନି ଦିନ ପୂର୍ବରୁ ଗଲେ ଆଉ ସବୁଠାଇ ଟିକେ ଯିବ ସମୁଦ୍ର କୂଳ
ହୁଁ ହୁ।
ହଁ ସବୁଆଡେ ଟିକେ ବୁଲିବ ଆଉ। ମନ୍ଦିର ଭିତରକୁ ବି ଟିକେ ଯିବାର ଅଛି ନା ରଥଯାତ୍ରା ହେଲେ ଆମ ମନ୍ଦିର ଭିତରକୁ ଆଉ କାହି ଯିବୁ ଠାକୁର ତ ବାହାରିଥିବେ। ହଁ ମନ୍ଦିରକୁ ଆଉ କାଁଇ ଯିବ। ସେଥିପାଇଁ ଆମର କରାହେଇଛି ଦି ଦିନ ପୂର୍ବରୁ କରାହେଇଛି ଆଉ। ହଁ ହଁ।
ଓ ଓ
ଆଉ ସାଙ୍ଗସାଥି ମାନଙ୍କ ସହିତ ଗଲେ ଟିକେ ମଜାମସ୍ତି ହୁଏ ଆଉ।
ହଁ ଅ।
ତାଙ୍କ ସହିତ ଯିବା ପାଇଁ ପ୍ଲାନିଂ ହେଇଛି ଘରେ ତ ଫାଷ୍ଟ ରାଜି ହଉନଥିଲେ ଯେତେବେଳେ ଜାଣିଲେ ଆମେ ସ ଝିଅ ପିଲା ସାଙ୍ଗ ଯାଉଚୁ ବୋଲି ଆମ ଭିତରେ କେହି ପୁଅ ପିଲା ସାଙ୍ଗ ନାହାନ୍ତି ତାପରେ ଯାଇଁକି ରାଜି ହେଲେ। ହଁ ସେଇଟା ସମସ୍ତ ମାନେ ମାନେ କି କିଛି କିଛି ଜଣଙ୍କ ଘରେ ରାଜି ହେଇଯାଆନ୍ତି କିଛି କିଛି ଜଣଙ୍କ ଘରେ ରାଜି ହୁଅନ୍ତ
ହୁଅନ୍ତିନି ହ ସେଇଟା ବି ତାଙ୍କର ଘର ତାଙ୍କ ମାଇଣ୍ଡ କଥା ନା ବାପା ମା ଯିଏକ ସେ
ତାଙ୍କର ତ ସବୁବେଳେ ଟେନସନ ଥାଏ ଝିଅ ବାହାରକୁ ଯିବ ମାନେ ହିଁ ଟେନସନ ଆଜିକାଲିକା ଯେମିତିକା ଯୁଗ ବି ହେଲାଣି।
ହଁ। ତ ସେଇଥିପାଇଁ ଆଉ ଭାବିଛୁ ତ ଯିବୁ ବୋଲି ଝିଅ ପିଲା ସବୁ ଭାବିଛୁ ଆମେ ରହିବୁ ବୋଲି ଆଠ ଜଣ ଆମର ଠିକ ହେଇଚନ୍ତି। ଆଉ ଦି ଜଣ ଏମତି ହଁ ନାଇଁ ହଁ ନାଇଁ ରେ ଅଛନ୍ତି ଯେପ ମାନେ ସେ ଯାଇକି ଯାହା କହିବେ ଆଉ ମାନେ ରଥଯାତ୍ରା ଆ ଥିବ ଦି ତିନି ଦିନ ପୂର୍ବରୁ ଯଦି ସେ ପ୍ଲା
ଲା ମୁଁ ତାଙ୍କର ଇଚ୍ଛା ହେଲା ଯିବାକୁ ତ ଯିବି ନହେଲେ ନାଇଁ ହଁ ଆଉ ଦି ଜଣ ବି ଅଛନ୍ତି। ହଁ ହେଲଣି ଆଠ ଦଶ ଜଣ ଆଉ କିଛି ବି ଡର ନାହିଁ।
ଉଁ ହୁଁ ନା ଆଠ ଜଣ ଆଇଲୁ ତା ଭିରୁ ତାଙ୍କ ଭିତୁରୁ ଦି ଜଣ ହୋଉଚନ୍ତି ତାଙ୍କର ସେଠି ରିଲେଟିଭ ଅଛନ୍ତି। ସିଏ ବି କୋହୁଚନ୍ତି ସେ ହେଲ୍ପ କରିବେ ବୋଲି ତ ସେଇ ଇଏରେ ଯାଇଚୁ ନହେଲେ ଆମେ କଣ ଆଠ ଜଣ ଝିଅ ପିଲା ଗୋଟେ
ଝିଅ ପିଲା ଗୋଟେ ପୁରୀ ଯାଇ ହୋଟେଲ୍ ବୁକିଙ୍ଗ ଇଏ କରି ରହିପାରିବ ଯେତେ ଯା ହେଲେ ବି ସମ୍ଭବ ନୁହଁ। ହଁ ସମସ୍ତେ ବି ସମାନ ନ ଥାନ୍ତି ନା କିଏ ବି ଯାଇ ରହିପାରୁଛନ୍ତି ଆଉ କିଏ ବି ରହିପାରୁନାହାନ୍ତି। ତାପରେ ଏଇ ଟାଇମ ରେ ସବୁ ପୁରୀ ର ହୋଟେଲ ଫୋଟେଲ ବୁକୀଙ୍ଗ ହେଇଯାଇଥାଏ ନା। ବହୁତୁ ଆଗରୁ ବହୁତୁ ହିଁ ଆଗରୁ।
ହଁ।
ଭିଡ଼ତକ ମିଳି
ଭିଡ ତ ଭିଡ ପାଖରୁ ମିଳୁନି ପାଖ ହୋଟେଲ ପୁରା ବୁକିଂ ସରି ଯାଇଚି ଆମେ ତାଙ୍କର ସେ ତାଙ୍କ ରିଲେଟିଭରେ ଯିଏ ସେ ଗୋଟେ କଣ ଦୂର ଜାଗାରୁ ମାନେ ତା କତରୁ ଦି କିଲୋମିଟର ଦୂରରେ ଗୋଟେ ଜାଗାରେ ବୁକିଂ କରୁଚନ୍ତି।
ହଁ ହଁ ତମେ ପୁଣି ଆସିବ କେମିତି ବସ୍ କି ଟ୍ରେନ ନା ଗାଡି କରିକି?
ନାଇଁ ଆମର ଟ୍ରେନ ଟିକେଟ କରାଜିବ ଟ୍ରେନରେ ଯିବ।
ଆଚ୍ଛା ଟ୍ରେନ ରେ କେବେ ଟ୍ରାଭେଲ କରିଛ ଆଗରୁ?
ଟ୍ରେନରେ ହଁ ଟ୍ରେନରେ ଥରେଦିଥର କରିଛି।
ଭଲ ଲାଗେ?
ଟ୍ରେନରେ ଆମେ ତ ମୁଁ କେବେ ଜେନେରାଲ ଥରେ କରିଥିଲି ଯେନେରାଲ ସିଟରେ ନହେଲେ ସବୁବେଳେମୁଁ ମୁଁ ଠି ଠିଆ ହେଇ ଦି ଥର ଯୋଉ ଯାଇଚି ଠିଆ ହେଇକି ଆଉ ଥରେ ଯୋଉଟା କରିଚି ଏଟା
ଆଚ୍ଛା ଆଚ୍ଛା ହଉ ତାଲେ ବୁଲିକି ଆସ ଆଉ ନା କଣ। ମୁଁ କହିଲି ବୁଲିକି ଆସ ଆଉ।
ହୁଁ ହୁଁ।
ହଉ ମୁଁ ରଖୁଛି।
ଅ ହଁ ହଁ ହଁ।
ହଁ।
ହଁ।